ହଁ।
ମେ କୁହନ୍ତୁ।
ହ୍ୟାଲୋ।
ଆଜ୍ଞା।
କୁହନ୍ତୁ?
ଆପଣ କେଉଁଠୁ କହୁଛନ୍ତି?
ମୁଁ ଇ ରେନଣ୍ଡା ପଟଣା ରୁ କହୁଛି। ରିଣ୍ଡା ପଟଣା
ଆଜ୍ଞା।
ହ, ଆପଣ କଣ କରୁଛନ୍ତି?
ମୁଁ ତ ଏବେ ଘରେ ଅଛି।
ଆଛା ଖାଇସାରିଲଣି। ଆଚ୍ଛା ଆଛା କଣ ରୋଷେଇ? ତୋର
ଆଜି ପଖାଳ ଭାତ ଖାଇଛି। ଭାତ ଆଉ ଆମର ହେଇଥିଲା। ଶାଗ ଆଉ ଆଚାର ଇ ଖାଇଛି ଆଉ ଏନା ଖାଇଚି ବୋଉ ବନେଇ ଥିଲେ।
ବୋଉ ବନେଇଥିଲେ ନାଇଁ। ଆପଣଙ୍ଙ୍କୁ ରୋଷେଇ ଆସିନି।
ନାଇଁ ମୁଁ ଏବେ ତ ପଢୁଛି।
ହଁ ହୋ ଓ ହୋ।
ଆ ଏବେ ଟେନ୍ଥ ପରେ ମୁଁ ଆଜ୍ଞା
କୁହନ୍ତୁ।
ମୁଁ ଏବେ ଟେନ୍ଥ ପରେ ଯେଉଁ ପ୍ଲସ୍ ଟୁ କଲି ପ୍ଲସ୍ ଟୁ ସରିଲା ପରେ ଏବେ ଡିପ୍ଲୋମା କରିଛି ଆଉ।
ଆଛା
ଆଜ୍ଞା
ହୁ ହୁଁ
ଆଉ ଆଉ ଆପଣ ଏବେ କଣ କର?
ହଁ, ମୁଁ ଖାଇ ସାରିକିରି ଏ ବସିଥିଲି ଆଉ। ରୋଷେଇବାସ ସାରିକି ବସିଛି ଆଉ। ହଁ ହଁ।
ଆଜ୍ଞା।
ମାଂସ ତରକାରୀ ହେଇଥିଲା। ଆଉ ଭାତ କରିକି ଖାଇକିରି ବସିଛୁ ଆଉ।
ଆଜ୍ଞା।
ଟିଉସନ ଛାଡିଲି ତାପରେ ତାଙ୍କ ଛାଡିକି ଗାଧେଇ ଠାକୁର ପୂଜା କରିକି ତାପରେ ତ ରୋଷେଇ ବାସେଇ ସାରିକିରି ବସିଛୁ ଆଉ।
ଆଜ୍ଞା।
ହଁ।
ଆଉ ଆପଣଙ୍କ ଗାଁ ରେ ସବୁ କଣ ଭଲ ପୂଜା ପର୍ବ ହୁଏ?
ପୂଜା ପର୍ବ ହଉଛି ଯୋଉଁ ଏ ଦୋଳ ଏବେ ତ ରଜ ଗଲା ରଜ ଭଲ ଧୁମ ଧାମରେ ରେ ବି ପାଳନ କରାହେଲା ସବୁ ଝିଅ ମାନେ ସବୁ ଦୋଳିିକି ଭଲ କରିଥିଲେ। ରାମ ଦୋଳି କରିଥିଲେ। ଆଉ କିଛି ଖାଇବା ପିଇବା ବ୍ୟବସ୍ଥା ତାର ବି କରିଥିଲେ।
ଆପଣଙ୍କ ଗାଁରେ ଏଥର ବୋଧେ ଫାଷ୍ଟ ରଜ ହେଇଛି।
ନାଇଁ ଦ୍ଵିତୀୟ ଥର ରଜ ହେଲା। ମାନେ ରଜ ହୁଏ ପାଳନ କରନ୍ତି କିନ୍ତୁ ଟିକେ ଭଲରେ ଟିକେ ସେଲିବ୍ରେଟ ସମସ୍ତେ କଲେ ଆଉ।
ଆଜ୍ଞା ଆଜ୍ଞା।
ହଁ ହଁ। ଏଇ ଭୋଜି ଭାତ କରିକିରି ଏଇ ଯୋଉ ଫଙ୍କସନ ହେଲା ଏ ନାଚ ଗୀତ ଏ ସବୁ ଜିନିଷ ଗୋଟେ ହେଲା। ଡ୍ୟାନ୍ସ ପ୍ରୋଗ୍ରାମ ହେଲା। ଏସବୁ ଜିନିଷ ହେଲା ଆଉ। ଆପଣଙ୍କ ଗାଁରେ ହେଇଛି ନା ନାଇଁ?
ଆଜ୍ଞା ଆମ ଗାଁରେ ହଁ ରଜ ସେମିତି ଭଲ ସେ ହୁଏ ଆଉ ଆମର ତ ଭଲ ପର୍ବ କହିବା ଗ ଆମର ହୁଏ ଦଶହରା ଟା ଟିକେ ଭଲ ହୁଏ।
ହଉ ହଉ।
ଦଶହରା ତାପରେ ଆମ ଗାଁ ପାଖରେ ବି ଏଠି ଲକ୍ଷ୍ମୀ ପୂଜା ହଉଛି।
ହଁ ହଁ।
ଏମିତି ଆଉ ଆଉ ଏବେ ତ ଆମର ବୋଲବମ୍ ଟାଇମ ଆସ ଟାଣି ଏବେ ଆମ ଗାଁ ପିଲା ବୋଲବମ୍ ଯିବେ କାର୍ତ୍ତିକ ମାସକୁୁ। ଆଜ୍ଞା।
ହଉ ଆଉ କଣ କହିବେ ନା
ଆ୍ଞା ଆପଣ କୁହନ୍ତୁ।
ହଁ। ଆପଣଙ୍କୁ ଆଉ କଣ କହିବା କଥା କୁହନ୍ତୁ ଆଉ ନହଲେ ରଖିବି।
ଆଉ ଆପଣଙ୍କ ମାନେ ଢେଙ୍କାନାଳରେ କଣ ସବୁ ବୁଲିବା ପାଇଁ ଭଲ ଯେଗା?
ବୁଲିବା ପାଇଁ ତ ଢେଙ୍କାନାଳ କପିଳାସ ତ ପ୍ରସିଦ୍ଧ। ଆଉ ଲକ୍ଷ୍ମୀ ପୂଜା ହୁଏ ହଁ ଲକ୍ଷ୍ମୀ ପୂଜା ହଁ ହୁଏ ଭଲ ଗଜ ଲକ୍ଷ୍ମୀ ପୂଜା ପୂଜା ଟା ଭଲ ହୁଏ।
ଓ ହୁଁ।
ଆଉ ଆପଣଙ୍କ ତ
କୁହନ୍ତୁ ଆ୍ଞା ଆପଣ ତ ଭୁବନ ନେପ ଆମେ ଶୁଣିଛୁ ଭଲ ହୁଏ ଗଣେଶ ପୂଜା ଟା।
ହଁ ଗଣେଶ ପୂଜା ଭୁବନରେ ଭଲ ହୁଏ। ହଁ ଦଶହରା ହିଁ ଭଲ ହୁଏ। ହଁ। ବଳଦ ପୂଜା ଜାଣିଥିବେ ବଳଦ ପୂଜା ଭଲ ହୁଏ ଦଶହରା ଗଣେଶ ପୂଜା ଭଲ ହୁଏ।
ଆଜ୍ଞା।
ହଁଉ
ଆଉ ଆମର ତ ଏପଟେ ଆଜ୍ଞା। ଆଉ ଆପଣ ତ ଭୁବନବି ଗୋଟେ ବଡ଼ ଗାଁ ପାଇଁ ଆମ ଓଡ଼ିଶାରେ ତ ସବୁଠୁ ବଡ଼ ଗାଁଟା।
ନାଇଁ ଓଡିଶାରେ ତ ଯାହା ଏସିଆ ମହାଦେଶ ରେ ବି ବଡ ଗାଁ। ହଁ। ଆଉ ଆପଣ ଗୋଟେ ଭଲ ଜିନିଷ ଜାଣିଲେ ଆପଣ ମୋର ବି ଜାଣିଲେ ଭଲ ହଉ ହଉ।
ଆଉ ଆମ କେଉଁଝରରେ ତ ଆଜ୍ଞା ବହୁତ ବଢିଆ ବଢିଆ ଯେଗା ଅଛି ବିସ୍ପଟ୍ ଭୋଜି କରିବା ପାଇଁ। ଆଜ୍ଞା ତାରିଣୀ ମାଙ୍କ ମନ୍ଦିର ଅଛି ଆଉ ଆମର ଗୋଟେ ବି ବଡ ଭାଗରା ସାନ ଭାଗରା ଅଛି, ଗୁଣ୍ଡିଚା ଘାଇ ଅଛି,। ଆଉ ଉ ଡ୍ୟମ୍ ବି ଆମର ଅଛି ଏପଟେ ରେମାଲ ଡ୍ୟମ୍ ଗୋଟେ ଅଛି ଆଉ ହଦଗଡ ଡ୍ୟାମ ବୋଲି ଗୋଟେ ସେଠି ବି ଭଲ ଡ୍ୟାମେ ଟେ ଅଛି। ବହୁତ ପିକନିକ ସ୍ପଟ୍ ଅଛି ଏଠି ଆମର ଏପଟେ ବି ଯୋଉ ଓଡିଆ ଫିଲ୍ମ ଏଥର ସୁଟିଂ ହେଇଥିଲା ଆମର କେଉଁଝର ବହୁତ ଜାଗାରେ ଛୁଟିଂ ହେଇଛି।
ହଁ। ହଁ ହଁ ଭଲ ପ୍ରସିଦ୍ଧ ସ୍ଥାନ କେଉଁଝର ଟା ଆଉ।
ଆଜ୍ଞା ଆମ କେଉଁଝର ଟା ବୋଉତୁ ଟିକେ ଆଦିବାସୀ ଲୋକ ବି ବହୁତ ରହୁଛନ୍ତି ସେ ବଣ ଜଙ୍ଗଲ ଏରିଆ ଟିକେ ଆଉ। ସେଥିପାଇଁ ବହୁତ ପିକନିକ ସ୍ପଟ ଅଛି।
ହଁ ହଁ। କେଉଁଝର ଘାଗେରା ସାନ ଘାଗେରା ବଡ ଘଘେରା ସେଟା ବି ପ୍ରସିଦ୍ଧ।
ଆଜ୍ଞା ଆଜ୍ଞା ସେଟା ବହୁତ କା ଏବେ ବି ବହୁତ
ସେ ଜାଗାକୁ ଯାଇଥିଲ ଦେଖିବା ପାଇଁ ହଁ ନିଜ ଏରିଆ ମାନେ ଦିନ ଯାଇଥିବ ଆଉ
ଆଉ ଆମର ତ ଏବେ ଏଇ ଯୋଉଁ ଘଟଗାଁ ତାରିଣୀ ମା ମନ୍ଦିରରେ ତ ମଙ୍ଗଳବାରେ ପ୍ରବଳ ଭିଡ। ମଙ୍ଗଳାରେ ଆମର ଯୋଉଁ ଯୋଉଁ ସଂକ୍ରାନ୍ତି ଏଇ ଟାଇମରେ ବହୁତ ଭିଡ ହଉଛନ୍ତି।
ଆଚ୍ଛା ହଁ ହଁ ସେଠି ମଙ୍ଗଳା ଠାକୁର ଅଛନ୍ତି ବି?
ଆଜ୍ଞା। ନା ମଙ୍ଗଳା କହୁଛି ତାରିଣୀ ଠାକୁର ଆଜ୍ଞା ତାରିଣୀ କିନ୍ତୁ ମଙ୍ଗଳରେ ଅଧିକ ଭିଡ ହୁ ଦେଓ
ହଁ ହଁ। ମ ପୁରା ପ୍ରସିଦ୍ଧ ପୁରା ମାଙ୍କର ହଁ।
ସେଠି ତ ଆଜ୍ଞା ଖାଲି ଯିବେ ଆଜ୍ଞା ଖାଲି ନଡିଆ ଖାଲି ଚାରିଆଟ ନଡ଼ିଆ।
ନଡିଆ ର ସବୁ ଜିନିଷ ଆଉ ନଡିଆ କୋରାଠୁ ଆରମ୍ଭ କରି ନଡିଆ ସବୁ।
ଆଜ୍ଞା ନଡିଆ କୋରା ନଡିଆ ନଡିଆ ତେଲ ବି ବହୁତ ମିଳୁଛି ସେଠି।
ହଁ।
ବହୁତ ସାରା ଜିନିଷ ଏଠି ଅଛି।
ହଁ। ଆପଣ ସବୁ ଜାଗା ବୁଲି ଯାଆନ୍ନ୍ତି? ହଁ ଏରିଆ ଯାହା ହେଲେ ମାନେ ସବୁ ଜାଗା ନିଶ୍ଚିନ୍ତ ବୁଲିବେ।
ଆଜ୍ଞା ଆଜ୍ଞା ଆଉ ଏବେ ତ ପଢାପଢି ଚାଲିଛି ସେଥିପାଇଁ ଆଉ ଏତେ ଯାଈହଉନି ଏ ରଜ ଛୁଟି ପାଇଁ ଘରକୁ ଆସିଥିଲି। ଆଉ କିଛି ଆଉ କିଛି ଦିନ ପରେ ପଳେଇ ପୁଣି ହଷ୍ଟେଲରେ ରହିବି ଆଉ।
କୋଉଁ ଜାଗାରେ ପଢୁଛନ୍ତି?
ରଗଡ଼ି।
ହୋ ରଗଡି ରଗଡି କୋଉ ଡିଷ୍ଟ୍ରିକ୍ଟ ଯାଉଛି ମୁଁ ଜାଣିନି। ହ ଜାପୁଜି ହଁ ହଁ ହଁ। ହଁ ନାଁ ଟା ଶୁ ଜାଣିନଥିଲି ଏତେ ଜିନିଷ କଭର କଲା ବେଳକୁ ଆଉ ମଣିଷ ଟିକେ ହଁ।
ସେଥିପାଇଁ ଆଉ।
ଆଜ୍ଞା ଆଜ୍ଞା ଏବେ ଖାଇ ପିଇକି ବସିଛି। ଆଉ ଏବେ ଆଉଥରେ ରୋଷେଇ ଯେବେ ମୁଁ ଫୁଣି ଗାଧେଇନି ଗାଧେଇକି ଆଉଥରେ ଖାଇବି ଆଉ।
ହଁ ହଁ।
ହୁଁ
ଓ ଓ ମାନେ ଗାଧେଇ ନଗାଧେଇ ଖାଉଛନ୍ତି ତାପରେ ଗାଧେଇ ଖାଉଛ
ଆଜ୍ଞା ସକାଳୁ ଟିକେ ଖାଇ ଦେଇେଇଥିଲି ଥରେ ଜଳଖିଆ ଖାଇକି ଆଉ ଥରେ ଭାତ ଖାଇ ଦେଇଥିଲି। ପାଖଳା ଆଉ ଏ
ଓହୋ ଘରେ ମା କରୁଛନ୍ତି ମାମା ଡାକୁଛନ୍ତି ନା ନାଇଁ ବୋଉ ଡାକୁଛନ୍ତି।
ଆ ବହୁ ଡାକୁଚି।
ସେତେବେଳୁ ତ ବୋଉ ସବୁ ଡାକନ୍ତେ ଏବେ ସବୁ ମାମା ସିନା ହେଇଗଲେ ସେତେବେଳେ।
ସେତା ବସ
ହଁ। ଏବେ ଚେଷ୍ଟା ପ୍ଲାନିଂ କରିବେ କିଛି ଫ୍ୟୁଚରରେ ମାନେ ସର୍ଭିସ କରିବା ପାଇଁ।
ଆଜ୍ଞା।
କଣ ଡିପ୍ଲୋମା କରିଛନ୍ତି ବା
ଆଜ୍ଞା ଆଜ୍ଞା।
ହଁ ସେ ଆପଣ କହିଲେ ଯେ ମୁଁ ଟିକେ କାନ ଟାେ ଠିକ ରେ ଶିଭିଲାନି ତ ପଛରେ ଲାଷ୍ଟ ଅକ୍ଷରେ ଜଣା ପଡ଼ିଲା। ପ୍ଲାୱାର କରିଚାରିଲେ ଭଲ କରିଛନ୍ତି ଆ ଓହୋ।
ଆଜ୍ଞା ଫାଷ୍ଟ ଟାଇମି ସରିଲା ପରେ ପ୍ଲସ ଟୁ କରିଦେଲେ ଦି ବର୍ଷ ତାପରେ ଡିପ୍ଲୋମା କରଚି ଆଉ।
ଆଛା। ହଁ ତାହେଲେ ଚେଷ୍ଟା କରନ୍ତୁ କେମିତି କୋଉଠି ରହିବା ପାଇଁ। ସରିଲା ପରେ। ମା ଙ୍କର ଗୋଟେଇ ଅଛି ନା ଗୋଟେ ଏତେ ପାଠ ସାଠ ପଇସା ଖର୍ଚ୍ଚ କରି କରୁଛନ୍ତି ହଁ। ସେଥିପାଇଁ ଖୁସି ଲାଗିଲା ଆଉ ଆପଣ ଏତେ ବଡ ଶି୍ଖିତ ମତେ ଭାରି ଭଲ ଲାଗିଲା।
ଆଜ୍ଞା।
ଓ ପାଠ ସାଟ ଯିଏ ପ ଯିଏ ଭଲ ପଢିବ ମତେ ଭାରି ଭଲ ଲାଗିବ। ସେ ମୋ ଛୁଆ ହଉ ସବୁ ଛୁଆ ଯୋଉ ଛୁଆ ହଉ ବରଂ। ପାଠ ଟା ପାଠ ଟାକୁ ମୁଁ ବହୁତ ଭଲ ପାଏ। ଯିଏ ପଢୁଥିବ ତାକୁ ଭଲ ଲାଗେ। ଯିଏ ମାନେ ଠିକ ବାଗେରେ ପାଠଟା ପଢିବ ସେଇ ପିଲା ଟା ମତେ ବହୁତ ଭଲ। ଆ ଏ ଦୁଷ୍ଟାାମ ଫୁଷ୍ଟାମ ଏଇ ସବୁ ଜିନିଷକୁ ମୁଁ ଟିକେ ଏତେ ପ୍ରସୟ ଦିଏନି ଆଉ।
ଆଜ୍ଞା ଆଜିକାଲି ତ ସେ ଦୁନିଆରେ ପାଠ ନ ପଢିଲେ କିଛି କରିହବନି।
ହୁଁ ନା ନା। ପାଠର ମହତଵ ଯିଏ ବୁଝିଥିବ ପାଠ ଟା ଠିକ ଆଗରେ ପଢିବ ସେ ମତେ ଅଛନ୍ତି ପିଲା ସେଇଟା ତାଙ୍କର ଟିକେ ଆଉଟ୍ ସାଇଡ ଆଉଟ ମାଇଣ୍ଡ ଯେମିତି ଗୋଟେ ରହେ ସେମତି ମୁଁ ବି ଗ୍ରାଜୁଏସନ ପରେ ଏନ ଏମ ପାସ୍ କରିଛି।
ଆଜ୍ଞା ଆଜ୍ଞା ଆପଣଙ୍କ ଯଉ ଘର କେଉଁଠି?
ଜାଣିଛନ୍ତି ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ପାଖରେ ଆଉ।
ଅହ।
ହୁଁ ହୁଁ ହ ଏଇଆ। ହଉ। ଆଉ ଯାହାହେଲେ ଭଲ ଲାଗିଲା ତମ ବୟସରେ ଛୋଟ ମୋଠୁ।
ଆଜ୍ଞା ଆପଣ ତ ଆଜ୍ଞା ବହୁତ ଛୋଟ ଆପଣଙ୍କଠୁ।
ଆଉ ମୋର ତ ଛୁଆ ପିଲା ଆସିକି ଝିଅ ପଢିଲାଣି ପଞ୍ଚମ ଷଷ୍ଠ। ବଡ଼ ଝିଅ ଉଁ ହ ହଉ। ହଉ।
ମୁଁ ତ ଏବେ ପାଠ ପଢାପଢ଼ି ଆଉ ଦିପ୍ଲୋମା ଟା ଆଉ ଦୁଇ ବର୍ଷ କରିବି ତାପରେ ଯେଉଁଠି ହେଲେ ଗୋଟେ ଜବ୍ ଖୋଜିବି। ଆଉ ଆଉ। ଏବେ ଫାଷ୍ଟ ବର୍ଷ ଏଟା ଆଡମିଶନ କରିଛି ଆଉ ଦି ବର୍ଷ ଡିପ୍ଲୋମାଟା ତିନି ବର୍ଷ ହଉଛି। ତିନି ବର୍ଷ ପରେ ଜବ ଖୋଜିବି। ହଉ ତାହେଲେ ମ୍ୟାମ ରହୁଛି ଆଜ୍ଞା।